ହାଲୋ ମ୍ୟାଡମ ନମସ୍କାର।
ନମସ୍କାର ମ୍ୟାଡ଼ାମ।
କେମତି ଅଛନ୍ତି?
ବହୁତ ଭଲ ଅଛି। ଆପଣ କେମତି ଅଛନ୍ତି?
ମୁଁ ବି ବହୁତ ଭଲ ଅଛି। ଆଉ କଣ କରୁଥିଲେ ଏବେ?
ଆଉ କିଛି ନାହିଁ ଏମତି ଖାଇକି ବସିଥିଲି। ଆପଣ?
ହଁ ମୁଁ ବି ବସିଛି।
ଆଜ୍ଞା। ଘରେ ବି ସମସ୍ତେ ବହୁତ ଭଲ ଅଛନ୍ତି।
ଆପଣଙ୍କ ଘରେ କିଏ କିଏ ଅଛନ୍ତି?
ଆମର ତ ଘରେ ଆମର ଗାଁରେ ଅଛନ୍ତି ବଡ ବାବା, ବଡ ମମି ହେରିକା ଅଛନ୍ତି। କିନ୍ତୁ ଆମେ ଅଛୁ ତ ବାହାରେ ଅଛୁ ମୁଁ ଅଛି।
ଆଚ୍ଛା। ହ୍ୟାଲୋ।
ଆଜ୍ଞା ମ୍ୟାଡ଼ାମ କୁହନ୍ତୁ।
କହୁଥିଲି ଆପଣଙ୍କ ଅଞ୍ଚଳରେ ଏବେ ପାଣିପାଗ କେମତି କଣ ଅଛି? ହ
ଆଁ କାଲି ଯାଏଁ ତ ଖରା ହଉଥିଲା, ଆଉ ଟିକେ ମେଘୁଆ ପାଗ କରିଥିଲା, କିନ୍ତୁ ଆଜି ସକାଳୁ ଉଠିଲା ମାତ୍ରେ କି ପୁରା ବର୍ଷା ହଉଥିଲା, ଏବେ ଜଷ୍ଟ ଟିକେ ବର୍ଷା ଛାଡିଛି ଅଧଘଣ୍ଟା ହେଲା ବର୍ଷା ଛାଡିଛି।
ପାଖାପାଖି ପ୍ରାୟ ଅଞ୍ଚଳରେ ଏଇଭଳି ବର୍ଷା ପାଗ ଦେଖିବାକୁ ମିଳିଛି।
ଆଜ୍ଞା। ମ୍ୟାଡ଼ାମ ଆପ ମ୍ୟାଡ଼ାମ ଆପ ଆପଣଙ୍କ ଅଞ୍ଚଳରେ ଏବେ କେମିତି କଣ ପାଗ ଅଛି?
ହଁ ଏଇ ବର୍ଷା ପାଗ ହିଁ, ନହେଲେ ଆଗରୁ ତ ଖରା ଯେ, ଘରୁ ବାହାରି ହଉନଥିଲା।
ଆଜ୍ଞା ମ୍ୟାଡାମ, ପୁରା ଏଇ ବର୍ଷ ତ ବହୁତ ଖରା ହେଇଛି।
ହୁଁ। ଏତେ ସେ ଯେମତି କହିବାକୁ ଗଲେ ଏତେ ଖରା ପାଇଁ, ମୌସୁମୀ ଆସିଗଲାଣି କିନ୍ତୁ ମୌସୁମୀ ଛୁଇଁ ନଥିଲା, ତ ସେ ସେଇ ପାଇଁ ମାନେ ଚାଷ ବି ବହୁତୁ ଡେରି ହେଇଗଲାଣି, କାରଣ ରଜ ପରେ ପରେ ଚାଷୀ ଭାଇମାନେ ଆରମ୍ଭ କରିଦିଅନ୍ତି, ଚାଷ କାମ।
ଖୁଁ।
ବର୍ଷା ପାଇଁ ଅପେକ୍ଷା କରି କରି ଏବେ ଯେମିତି କାଲିଠୁ ବର୍ଷା ହେଲା, କାଲି ରାତିଠୁ ବର୍ଷା ଆରମ୍ଭ ହେଇଯାଇଚି ଲାଗୁଛି ନାଇଁ, ଚାଷୀ ଭାଇମାନେ ବହୁତ ଉପକୃତ ହେବେ। ଆପଣ କଣ କହୁଛନ୍ତି?
ଆଜ୍ଞା ଆଜ୍ଞା। ସେଇ ବର୍ଷା ରଜ ପରେ ହିଁ ମାନେ ପୁରା ବର୍ଷାକୁ ଆମେ ଅନେଇ ଇ ଥାଉ କି ବର୍ଷା କେତେବେଳେ ହବ କାହିଁକି ନା ଖରା ଦିନେ ଆମେ ବର୍ଷା ପାଇଁ ଖୋଜି ଥାଉ କି ଟିକେ ବର୍ଷା ହେଇଗଲେ ଟିକେ ଶାନ୍ତି ଲାଗନ୍ତା ଥଣ୍ଡା ଲାଗନ୍ତା ଆମେ ଯେମିତି ଥଣ୍ଡା ଲାଗିଆ ପାଇଁ ଅ ବର୍ଷକ ଅପେକ୍ଷା କରିଥାଉ ତ ଚାଷୀ ଭାଇ ମାନେ ସେମାନେ ବି ସେମତି କେମତି ତାଙ୍କ ଜମିରେ ପାଣି ପଡି ବ ସେମାନେ ବି ସେମିତି ବର୍ଷାକୁ ଅନେଇକି ଥାଆନ୍ତି କି ବର୍ଷା ହେଇଗଲେ ତାଙ୍କ ଚାଷ ଜମି ପୁରା ଠିକ୍ ଭାବରେ ହବ। ଆଉ ତାଙ୍କ ଚାଷ ବି ବହୁତ ଭଲରେ ହବ ବୋଲି ସିଏ ବି ଚାହିଁଥାଆନ୍ତି।
ହୁଁ। କାରଣ ତାଙ୍କର ରୋଜଗାର କହିବାକୁ ଗଲେ ସେଇ ଗୋଟେ ଜିନିଷ। ସେଇଥି ତାକୁ ହିଁ ଅ ପେକ୍ଷା କରିଥିବେ କିନ୍ତୁ ଇଏ କଣ ହେଇଛି ଏ ଉଁ ଏଥେରିକ ଖରା ପାଇଁ ସିଏ ବି ମୁଣ୍ଡେରେ ହାତ ଦେଇ ଦେଇଥିଲେ କି ବର୍ଷା ହଉନି କେମିତି କଣ ଚାଷ କରିବେ। କିନ୍ତୁ କାଲିଠୁ ବୋଧେ ସେ ଆଜି ବହୁତ ଖୁସି ହେଇଥିବେ ଚାଷ କାମ ଆରମ୍ଭ କରିବେଣି।
ଆଜ୍ଞା।
ଆନ୍ ଯେମିତି ଧାନ ଫାନ ବୁଣିବା ଆରମ୍ଭ କରିବେ କି ତଳି ପକେଇବା ଆରମ୍ଭ କରିବେ। ହୁଁ।
ଆଜ୍ଞା।
ଆପଣଙ୍କ ଅଞ୍ଚଳରେ କଣ ଫସଲ କରନ୍ତି ମାନେ କୋଉ ଫସଲ ବେଶୀ?
ଅ ମୁଁ ତ ଗାଁ ରେ ମୁଁ ସାଧାରଣତଃ ଦେଖିଛି ଧାନ ବିଲ ପ୍ରାୟେ ଥାଏ ଆମ ବାରିପଟେ ବି ଆମର ଧାନ ଚାଷ କରିଥାନ୍ତି। ସେଇ ଧାନ ବିଲ ହିଁ ଦେଖିଛି। ଆଉ ବାକି ଅଲଗା ଯୋଉ ପନିପରିବା ତ ସେଇଟା ମାମୁଁ ଘରେ ଦେଖିଛି। ମାମୁଁ ଘରେ ବାରିପଟେ ଅ ପନିପରିବା ସବୁ ଯୋଉ ବାଇଗଣ ହଉ ଟମାଟୋ ହଉ ଆ ଆଉ କଖାରୁ ହଉ ସେ ସବୁ ଗଛ ଲଗେଇଥାନ୍ତି ତ ସେ ସବୁ ପନିପରିବା ହେଇଥାଏ। କିନ୍ତୁ ଆମ ଦେଖିବାକୁ ଗଲେ ଆମ ଆମ ଗାଁ ଟି ତ ସେଠି ଏ ଅ ହେଇଥାଏ ଧାନ। ଚାଷ ବେଶୀ କରାଯାଏ। ସବୁ ବିଲରେ ଦେଖିବୁ ସେ ତ ପୁରା ଧାନ ବିଲ ହିଁ ମାନେ ସେ ଗଛ ଯେତେବେଳେ ଉଠିବ ବଡ ହବ ଧୀରେ ଧୀରେ ବହୁତ ସୁନ୍ଦର ଦେଖାଯାଏ ପୁରା ହଳଦିଆ କଲର ହେଇକି ପୁରା ବହୁତ ସୁନ୍ଦର ଦେଖା ଯାଇଥାଏ।
କାରଣ କୃଷକ ମାନେ ଯେତେବେଳେ ଦେଖି ଦିଅନ୍ତି ତାଙ୍କ ଫସଲ ଏଁ ସିଏ ନିଜେ ବି ବର୍ଣ୍ଣନା କରନ୍ତି କି କୁହନ୍ତି କି ମୋ ସୁନାର କ୍ଷେତ। ସେ ମାନେ ଏତେ ଏ ମୂଲ୍ୟ ତାଙ୍କ ପାଇଁ ଆମ ପାଇଁ ବି କାରଣ ଆମେ ତାଙ୍କ ଠୁ ହିଁ ମାନେ ଖାଦ୍ୟ ପାଉଛେ ନହେଲେ ଆମେ କୋଉଠୁ ବି ପାଇଥାନ୍ତେ? ଆ ତାଙ୍କୁ ବି କିଛି ସପୋର୍ଟ କରିବାର ଅଛି ଏ ସବୁ ଜିନିଷ ପାଇଁ। କି ବର୍ଷା ହେଲେ ସେମାନେ ବହୁତ ଉପକୃତ ହେବେ ଏ ଯେମିତି ଫସଲ ବି ଲାଗୁଛି କେତେ ଖୁସି ଲାଗୁଛି ଚାରିଆଡେ ଭରପୁର ଗ ଛ ଲତା ବର୍ଷା ଦିନ ତ ଆରମ୍ଭ ହେଇଗଲା। ଏବେ ସବୁ ଅଁ ଗାଁ ସହର ସବୁଜମୟ ସବୁଆଡ଼େ ଯେମିତି ଉଁ ନୂଆ ଗଛ କଅଁଳିବ। ପତ୍ର ଝଡ଼ା ଦେଇ ଦେଇଥାଏ ଖରାଦିନେ। ତ ଏବେ ସବୁଆଡେ ସ ସବୁଜମୟ ହେଇଯିବ ପନିପରିବା ସବୁ ବର୍ଷା ଦିନେ ଯେମିତି ଲାଗେ ଜହ୍ନି, ଭେଣ୍ଡି କାକୁଡ଼ି, ଶାଗ ଏସବୁ ଫସଲ ଆରମ୍ଭ ହୁଏ।
ଆଜ୍ଞା।
ତ ଆପଣଙ୍କୁ ଭଲ ଲାଗେ ବାଡିରେ ବାଡି ର ଫସଲ ନା କିଣିକି ଖାଇବା ପାଇଁ ଭଲ ଲାଗେ?
ଅ ଆମେ ତ ସାଧାରଣତଃ ରହୁଛୁ କହିଲେ ଆପଣଙ୍କୁ ଆମେ ବାହାରେ ରହୁଛୁ ସ ଆମ ପ-ଫ୍ୟାମିଲି ବାହାରେ ରହୁଛୁ ତ ଯେତେବେଳେ କିଣିକି ହିଁ ଖାଉଛୁ କିନ୍ତୁ ଯେତେବେଳେ ଗାଁ ଗାଁକୁ ଯିବୁ ମାମୁଁ ଘରୁକୁ ବାରିପଟେ ଲଗା ହେଇଥିବ ତ ସେ ସେତେବେଳେ କାକୁଡି ହେରିକା ହଉ ଟମାଟୋ ହେରି କା ହଉ ଦରକାର ପଡିଲେ ସାଙ୍ଗେ ସାଙ୍ଗେ ନିଜେ ଯାଇକି ଗ ତୋଳିକି ଆଣିବୁ ଭାରି। ତ ନିଜେ ଯାଇକି ଆଣିବାଟା ଯେତିକି ଖୁସି ଲାଗେ ସେତିକି ତ ଏଠିକ ବା ବାହାରେ କିଣିବା ଟା ସେତେ ଭଲ ଲାଗିନଥାଏ। କାହିଁକି ଗାଁରେ ଯାଇକି ମାନେ ନିଜ ଗଛ ପୁରା ମାଗଣା ରେ ଯାଇକି ଗଛରୁ ତୋଳିକି ଆଣିବୁ ଭାରି। କିନ୍ତୁ ଏଇ ଏଠି ସେଇ ଟମାଟୋ କିଲୋ ହିଁ ପୁରା ଚାଳିଶ ପଚାଶ ଟଙ୍କା ଦେଇ କିଣିଲା ବେଳକୁ ବାଧୁଚି ଭାରି।
ହଁ ଇଏ ବି ଗୋଟେ କଥା ବାଧ୍ୟରେ ଖାଇବାକୁ ପଡୁଥିବ ଆଉ। କି କିଣିବାକୁ ପଡୁଥିବ। ଅସୁବିଧା ପାଇଁ କାରଣ ବାହାରେ ରହିଲେ ଲଗେଇବା ପାଇଁ ସୁବିଧା ନଥାଏ। କିନ୍ତୁ ଗାଁ ର ପରିବେଶ ଏତିକି ଭଲ ଲାଗେ ବାଡି ଥାଏ। ଘରରେ ଏତେ ବଡ ବାଡି ହିଁ ନଥାଏ। ଆଉ ଗାଁରେ ଗାଁ ପରିବେଶରେ ରହିଲେ ନିଜେ ଖୁସିରେ ଗଲେ ଆଜି ଏଇଟା ରାନ୍ଧିବା। ତ ନିଜେ କିଛି ତୋଳି ଆଣିଲେ ଆଉ ରାନ୍ଧିଲେ ଏଇଟା କେତେ ସୁ ସୁନ୍ଦର ଲାଗୁଚି। କିନ୍ତୁ ବଜାର ଯିବ ତାର ମାନେ କେତେ ବି ଦରଦାମ ବୃଦ୍ଧି ହଉଚି ଏ ସବୁ ଦେଖିକି ବି ଲୋକ ବେଶୀ କିଛି କିଣନ୍ତିନି ଖୁବ କମ କମ କିଣନ୍ତି। ନହେଲେ ବାହାରେ ଖାଇଦି ।
ଆଜ୍ଞା ଆଜ୍ଞା।
ମାନେ କିଛି ସହର ସହରାଞ୍ଚଳର ଲୋକମାନେ ଅଛନ୍ତି ସେ ଜାଣିଥାନ୍ତି କି ପନି ପରିବା ମାନେ ମିଶାମଶି ଆସୁଚି। ବାଲା ଆସୁଛି ସେଠି କଣ କରନ୍ତି? କି ଛୋଟ ଛୋଟ କୁଣ୍ଡରେ ନିଜ ଛାତ ଉପରେ ଲଗେଇଥାନ୍ତି। ଛୋଟ ଗଛ ଲଙ୍କା ଗଛଟେ ହଉ କି ଭେଣ୍ଡି ଗଛଟେ ହଉ । ବହୁତ ଖୁସି ବି ହେଇଥାନ୍ତି। ଯେତେବେଳେ ଫଳ ଦିଏ ଗଛଟା ବଡ ହେଇକି କେବେ ଦେଖିନ ଥାନ୍ତି ଜିନିଷ ଟା ଗାଁରେ ଯେମିତି ବଢେ କି ଯେତେବେଳେ ଲଗେଇଥାନ୍ତି ଖୁସି ହେଇଯାଆନ୍ତି କି ମୁଁ ଗଛ ଗୋଟେ ଲଗେଇଥିଲି ତା ଦେହରେ ଗୋଟେ ଫଳ ହେଇଚି। ତାକୁ ବହୁତ ଆନନ୍ଦର ସହିତ ଖାଇଥାନ୍ତି। ସେ ଖାଇବା ଠାରୁ ମୂଲ୍ୟ ଆଉ କିଛି ନାହିଁ ଯାହା ବାହାରେ କିଣିକି ଆଣିକି ଖାଇ ।
ଆଜ୍ଞା। ଆମର ଯେତେବେଳେ ଗୋଟେ ଛୋଟ ଗଛକୁ ନିଜେ ପାଣି ଦେଇକି ନିଜ ହାତରେ ତାକୁ ବଡ କରିଥାଉ ତ ସେଥିରୁ ଫଳ ଦିଏ ତ ଆମକୁ ଦେଖିକି ବହୁତ ଖୁସି ଲାଗିଥାଏ।
ହୁଁ। ଆଚ୍ଛା। ଆଉ ଆପଣ କଣ କୁହନ୍ତୁ?
ଆଉ ମ୍ୟାଡାମ ଆପଣଙ୍କ ଅଞ୍ଚଳରେ କଣ ଏମତି ଚାଷ ବାସ କରାଯାଏ ନା ସେମିତି କି ସେଇଠି ଆଣି ଖାଇଥାନ୍ତି ନା କଣ ନା ବ ଯୋଉ ଗାଁ ମାନଙ୍କରେ ବଜାର ହାଟ ବସେ ତ ସେଇଠୁ କିଣିକି ଆଣିଥାନ୍ତି ନା ଏମିତି ଚାଷ ହେଇଥାଏ।
। ହଁ ହଁ କହୁଚି କାରଣ ଆ ମୁଁ ମାନେ ଗ୍ରାମାଞ୍ଚଳରୁ ହିଁ ଆସୁ ମୋ ଘର ଗାଁ ରେ। ଗାଁ ରେ କଣ ଛୋଟ ବେଳୁ ଏଇ ଘରେ ଲଗା ହେଇଥିବା ପନିପରିବା ହିଁ ଆମେ ବାହାରେ ହଁ ଆସେ କେତେ କେମିତି କୋବି ହେଲା କୋବି ଶୀତ ଦିନେ ହଉଚି। ଆଉ ପ୍ରାୟ ଗାଁ ର ମାଟି ହିସାବରେ କୋବି ଟା ଫଳିବ। କୋବି କି ଆଉ ଅନ୍ୟ କିଛି। ଏସବୁ କିଣିକି ଆମେ ଆଣୁ। କିନ୍ତୁ ଅ ଛୋଟ ମୋଟ ଜିନିଷ ଶାଗ ହେଲା ଭେଣ୍ଡି ହେ କାକୁଡି, ଜହ୍ନି ଆଉ ଛୁଇଁ ଏସବୁ ଗାଁରେ ମିଳିଯାଏ।
ଆଜ୍ଞା।
ଆ ତାଛଡ଼ା ଆମ୍ କିଣିକି ଆମେ ଆଣିବାକୁ ଏତେ ଭଲ ପାଉନା ଗାଁ ଲୋକ। କି ଆମେ ଆମ ବାଡିରୁ ହିଁ ଖାଇବା।
ଆଜ୍ଞା।
ହଁ
କିନ୍ତୁ ଜିନିଷ ନ ମିଳିବ ଯଦି ବି ଆ କିଛି ମାନେ ବାଡିରେ ଲଗେଇ ନଥିବ କି ନ ମିଳିବ ତ ତାକୁ କିଣିକି ଆଣିବ କି
କିଣ ନା କିଛି କିଣା ଯାଏ। ତ ସବୁ ଅଞ୍ଚଳରେ ସବୁ ପନିପରିବା ଚାଷ ହୁଏନି। ଯେମିତି ଆମ ଅଞ୍ଚଳରେ। ଧାନ ଚାଷ ବେଶୀ,। ପ୍ରାୟ ଧାନ ଚାଷ କରନ୍ତି କିନ୍ତୁ ଆସ୍ତେ ଆସ୍ତେ ଲୋକମାନେ ନିଜ ବାଡି ଫାଙ୍କା ପଡିଥିବାରୁ। ହଁ। ସମସ୍ତେ ନିଜ ଘରେ ଘରେ ବନାଉଛନ୍ତି କରୁଛନ୍ତି କି ପୁରୁଷ ମାନେ ବା ବାହାରକୁ ଗଲେ କାମ କରିବା ପାଇଁ ଘରେ ସ୍ତ୍ରୀ ଲୋକ ରହିଲେ। ଆଉ ସେ ବାଡି ଫସଲ କଥା ବୁଝିଲେ।
ଆଚ୍ଛା।
ଆଛା, ଆପଣ କେବେ ଗଛଟେ ଲଗେଇଛନ୍ତି? ଦେଖିଛନ୍ତି କି ଗଛଟେ ବଡ ହେବାର।
ମୁ। ଲଗେଇଛ ଫୁଲ ଗଛ ବେଶୀ ଲଗାଏ ଛାତ ଉପରେ ରହେ ତ ଛାତ ଉପରେ ବେଶୀ ଫୁଲ। ଗଛ ହି ଲଗାଏ, ମନ୍ଦାର ଫୁଲ ଗଛ ମାର୍କେଟରେ ବିକା ହଉଥିବ ତ ଗଛଟାକୁ ଆଣିକି। ନିଜେ ନିଜ କୁଣ୍ଡରେ ପୋତିକି ସେଇ ଫୁଲ ଗଛ ଟାକୁ ହୁଅ ତାକୁ। ଲଗେଇବ। ତ ଛୋଟ ଟେ ଯେତେବେଳେ ଥିବ ପୁରା ଟୁଣ୍ ଟେ ଥିବ ତାପରେ ତାକୁ ପାଣି ହେରିକା ଦେଇକି ତାର ଯତ୍ନ ଠିକ୍ ଭାବରେ। ନବାକୁ ପଡିବ। ତାପରେ ନେଇକି ଯେତେ ବେଳେ ସେ ଫୁଲ ଫୁଟିବ ତ ମନ ବହୁତ ଖୁସି ଲାଗେ କି ଯାହା ହଉ ମୁଁ ଏ। ଗଛ ଟା ଲଗେଇଥିଲି। ଆଉ ଆଜି ଏଠୁ ଫୁଲ ଫୁଟିଛି।
ହୁଁ ସେତେ ବେଳେ ତ ବହୁତ।
ହୁଁ ସେମିତି। ଲଙ୍କା ଗଛ ମମି ବି ଥରେ ଛାତରେ ଲଗେଇଥିଲା। ତ ସେ ଲଙ୍କା ଗଛରୁ ଏବେ ବି ଆଉ ଅଳ୍ପ ଅଳ୍ପ। ଏ ବର୍ଷ ବି ଲଙ୍କା ଫଳିଛି।
ଆଉ ମୁଁ ଗାଁ ରେ ଥରେ ଦେଖିଥିଲି ମୋ ବଡ ବାବାଙ୍କ ଝିଅ ସେ ଛାତ ଉପରେ। ପୁରା ଅ ଧନିଆ ଗଛ ମାନେ ଧନିଆ ପତ୍ର ଜୋଉ କୁହନ୍ତି।
ହୁଁ ହୁଁ।
ସେଇ ଧନିଆ ଗଛକୁ ସେ ନିଜେ ପୁରା ଲଗେଇଛି। ମୁଁ କହିଲି, ଏତେ ମାନେ ସେ ପୁରା ଅଧିକ। କରିକି ସେ ନିଜେ ଛାତ ଉପରେ ମାଟି ପକେଇକି ଚାରିପଟେ ବାଡ ଭଳିଆ ଇଟା ବି ଦେଇକି। ତାପରେ ଧନିଆ ଗଛକୁ ଅ ମାନେ। ଧନିଆ ଯୋଉ ପକେଇକି ଧନିଆ ଗଛ ଇଏ କରୁଛି ପୁରା ସୁନ୍ଦର ଦେଖାଯାଉଛି ପୁରା ସବୁତିକ ଗୋଟିଏ ସାଇଜ। ରେ ଉଠିଛି ଗଛ ତକ ପୁରା ବଢିଆ ଦେଖାଯାଏ ହିଁ, ଆଉ ବାସେ ଛାତ ଉପରକୁ ଯାଉ ଯାଉ ହିଁ। ଉପରେ ସେ ବାସ୍ନାଟା ହୋଇଥାଏ ଧନିଆ ପତ୍ର ବାସ୍ନା ଟା।
ହୁଁ, ବହୁତ ଭଲ କଥା କିନ୍ତୁ ଆମେ ସହରରେ ରହୁ କି ଗାଁରେ ରହୁ। ନିତି କିଛି କରିବା ଆଉ ବହୁତ ସୁନ୍ଦର ଲାଗେ ଆମକୁ। କି ମୁଁ ନିଜେ ଲଗେଇଛି ଆଉ ଏଇଟା। ବି ବହୁତ ଭଲ ନିଜେ ମାନେ କରିକିନି ଖାଇବା। ଆମ ଦେହ ପାଇଁ ବି ଭଲ। ଆମକୁ ବି ଖୁସି ଦିଏ ଆଉ ଶାରୀରିକ ପରିଶ୍ରମ ବି ଦିଏ ଯୋଉଟା କି ଆମେ ଆମ ମାନେ। ସେଥିପାଇଁ ଆମର ହଉନି ସହରାଞ୍ଚଳରେ କଣ ବସି ଗଲେ ଦେହ ବହୁତ ଅସୁସ୍ଥ ବହୁତ ସାରା ରୋଗ। ବଢିଯାଉଛି ଆମ ଶାରୀରିକ ପରିଶ୍ରମ ବି ହେଇଯିବ ଖାଇବା ପାଇଁ ବି ହେଇଯିବ। ସମସ୍ତେ ବି ସେୟା ମାନେ ପନିପରିବା ଯଦି ଆମେ କରି ପାରିବାନି ଛୋଟ ମୋଟ ଗଛ ଆମେ ଛାତ ଉପରେ। ଲଗେଇ ପାରିବା ଯେମିତି ତାର ଯତ୍ନ।
ଆଜ୍ଞା ହୁଁ।
ମ୍ୟାଡାମ ଆପଣ ଙ୍କ ସାଙ୍ଗେ କଥା ହେଇକି ବହୁତ ଭଲ ଲାଗିଲା ବହୁତ। କିଛି ଶିଖିବାକୁ ବି ପାଇିଲି ତ ଆମେ ପରେ କଥା ହବା।
ଆଜ୍ଞା।
ଏବେ ମୁ ରଖୁଛି।
ଆଜ୍ଞା ଧନ୍ୟବାଦ ରହିଲି।